ହଁ ହଁ।
ବସ୍ ବୁ
ହଁ ମୋ ଭଏସ ଆସୁଛି ତ।
ଆଜ୍ଞା।
ଓକେ ଓକେ ଠିକ ଅଛି।
ହ
ହୋଉ କୁହନ୍ତୁ ମାନେ ବିଟେକ୍ ଲାଇନ୍ କଣ ପାଇଁ ଚୁଜ କରିଲ ତମେ‌।
ଏକ ତ ଫାଷ୍ଟଫଲ ମତେ କେମିତି ଗାଇଡାନ୍ସଦବାକୁ ନଥିଲେ ତ ଆମ ଘରେ ସମସ୍ତେ ହୋଉଛନ୍ତି କମର୍ସ ପଢିଥିଲେ ତ କମର୍ସ ପଢିଛନ୍ତି ମୁଁ ଫାଷ୍ଟ ସାଇନ୍ସ ପଢୁଥିଲି ତ ଘରେ ବସା ବସି କଲି ତୁ ବି କମର୍ସ ନେ ଘରେ ବାବା ବି ଆକାଉଣ୍ଟାଣ୍ଟେ ଲାଇନ୍ ରେ ଥିଲେ ଫାଷ୍ଟ ଭାଇ ବିଏବେ ଆକାଉଟେଣ୍ଟେ ଲାଇନ୍ ରେ ଅଛନ୍ତି। ଚାଟାର୍ଡ ଆକାଉଣ୍ଟେ ଅଛନ୍ତି।
ଉଁ।
ତ ମତେ ସମସ୍ତେ କହୁଥିଲେ ଏ ନାଇମ ସାଇନ୍ସ ପଢିବାକୁ ଇଛା ତ ଠିକ୍ ଅଛି ତୋ ଇଚ୍ଛା ତୁ ପଢ। ସେଠୁ ପଢ଼ିଲି ତାପରେ ମୁଁ ବି ଜାଣି ନଥିଲି ୟାପରେ କଣ କରିବି କଣ ନାହିଁ ତ ସାଙ୍ଗସାଥି ମାନେ ବିଟେକ୍ କରିବା ବିଟେକ୍ ଲାଇନ୍ ଭଲ ଏମିତି ଏମିତି ଅଛି ତ ସେମାନେ । ଠିକ୍ ଅଛି ତ ମୁଁ ତାଙ୍କ ସହିତ ସେଇଠୁ କଲିି ବିଟେକ୍।
ଆଛା ଆଛା ମାନେ ବିଟେକ୍ କଲେ କଣ ଅଛି?
ଠିକୁ କୁ ଲାଇନ୍। ତାକୁ ଭୁଲରେ ନେଇଯାଇଛି ତ ଯାହାବି ଅଛି ତଥାପି ମତେ କିଛି ଏତେ ଖରାପ୍ ବି ଇଏ ନାହିଁ ତ ଇଏ ଚଳିବ ଟେକ୍ନିକାଲ ଲାଇନରେ ମୋର ବି ଇଚ୍ଛା ଥିଲା ତ ସେଥିପାଇଁ ନେଇଛି ଆଉ।
ଆଛା ମାନେ ୟାର ସ୍କୋପ୍ କଣ?
ସ୍କୋପ୍ ଲାଇନ୍ କି ମୁଁ ଯେମିତି ଅଛି କମ୍ପ୍ୟୁଟର ସାଇନ୍ସ ନେଇଛି।
ହେ ପ୍ରଭୁ କମ୍ପ୍ୟୁଟର ସାଇନ୍ସି।
ଆଜ୍ଞା।
ମାନେ ସେଇ ଯୋଉ ପ୍ରୋଗ୍ରାମିଂ ଫୋଗ୍ରାମିଂ ଏଇ ସବୁ କରିଚ। ଓହୋ ହଉ ହଉ ଠିକ୍ ଅଛି।
କହ ହେଲା କି?
ଏ ନାଇଁ ନାଇଁ। ମାନେ ମତେ ସେଟା ବିଲିକୁଲ୍ ବି ପସନ୍ଦ ନାହିଁ ମୋର ସ୍କୁଲ ଲେବୁଲରେ ସେ ପ୍ରୋଗ୍ରାମି ହୋଉଥିଲା ନାଁ କଲେଜ୍ ଲେବୁଲୁରେ ହୋଉଥିଲା।
ଆଛା ଆଛା ନାଇଁ ନାଇଁ ଆକଚୁଆଲି ଆମ ଏଜୁକେସନ ସିଷ୍ଟମ୍ ସେଇଟା କୁ ହିଁ ବୋରିଂ କରିଦେଇଛି ଯୋଉମାନେ ସ୍କୁଲ କଲେଜରେ ପାଠ ପଢାଉଛନ୍ତି ସେମାନେ ତାଙ୍କୁ ବୋରିଙ୍ଗ ୱରେ ହିଁ ପଢୋଉଛନ୍ତି। ତ ସେଇଥି ପାଇଁ ସେଟା ବୋରିଂ ଲାଗୁଛି। ଆମ କଲେଜ ବି ତାକୁ ବୋରରେ ପଢୋଉଛି କିନ୍ତୁ ଆମେ କଣ ନାଁ ଦେଖିକି ନିଜେ ସେଟାକୁ ଏନଜୟ କରି ପଢୁଛୁ ସେଥିପାଇଁ ଆମକୁ ସେଟା କୁଲ୍ ଲାଗୁଛି।
ଆଚ୍ଛା ଆଚ୍ଛା। ସେଥିରେ ତ ପ୍ରବଳ ମାନେ ସିଣ୍ଟାକ୍ସ ଏରା କରିକା ଆସୁଥିବ ନା ଏରା କିଛି ଆସୁନି।
ହଁ ନାଇଁ ଅଛି ତ ପ୍ରାୟ ସେଥିପାଇଁ ଅଛି କାଇଁ ନାଁ ପାଇଶନ ହୋଉଛି ସବୁଠୁ ସହଜ ଲାଙ୍ଗୁଏଚ୍ ତ। ପାଇଶନ ଟା ବି ଏତେ ସି ସେରର ବି ନାହିଁ ତାର ଏତେ କି କମା କି ଏସବୁ ଏତେ ଛାଡିଦେଲେ ବି ତାର କିଛି ନାହିଁ ତ ସେଇଟା ଗୋଟେ ଭଲ ଲାଗେ। ଆଉ ସେକଣ୍ଡ୍ ଥିଙ୍କ୍ ହେଲା ଜାଭଟା ହଉଚି ତ ବେଶି ସିକ୍ୟୋର୍। ତ ସେଇଟା ପାଇଁ ସେଇଟାକୁ ଜାଭାଟା ମତେ ଭଲ୍ ଲାଗେ। ତ ସେଥିପାଇଁ ଜାଭା ହେରିକା କରେ ଆଉ। ଜାଭାରେ କିନ୍ତୁ ଏରର୍ ବି ଅଛି ପ୍ରବଳ ଏରର୍।
ହୁଁ ହୁଁ ହୁଁ।
ସେଇ ଜିନଷ୍ ଟା, ନବାର ଥିଲା ତ ସେଇ ନେଇଥିଲି ଆଉ।
ତାମାନେ ଏବେ ବିଟେକ୍ ନେଇକି ଭଲ ଲାଗୁଛି?
ହଁ ଏବେ ଏନଜୟ କଲି ଫାଷ୍ଟ ଫାଷ୍ଟ ଟିକେ ବୋରିଙ୍ଗ୍ ଲାଗୁଥିଲା। କାହିଁ ନେଲି କଣ ନେଲି ହଁ ଏବେ ଠିକ୍ ଲାଗୁଚି ସବୁ ଚଳିବ।
ହୁଁ ଭଲ।
ନନକୋଡିଙ୍ଗ୍ ବ୍ୟାଗ୍ରାଉଣ୍ଡ୍ ବି ଅଛି ଆଗୁକୁ ଯାଇକି ନନକୋଡିଙ୍ଗ୍ ବ୍ୟାଗ୍ରାଉଣ୍ଡ୍ ଯେମିତିକି ପ୍ରଡକ୍ଟ୍ ମ୍ୟାନେଜର
ହୁଁ ହୁଁ।
କନୋସଟାଣ୍ଟ୍ ଏଗୁଡାକ ଅଛି ଏଗୁଡା ଓନଲି ମିଟିଙ୍ଗରେ ହ୍ଯାଣ୍ଡେଲ୍ କରିହବ। ସେଇ ସେମ୍ ଆଇ ଟି ଲାଇନ୍ ରୁ କିନ୍ତୁ ଏଟା ମିଟିଙ୍ଗ ରେ ହ୍ୟାଣ୍ଡେଲ୍ କରିହେବ କୋଡିଙ୍ଗ୍ ବ୍ୟାଗ୍ରାଉଣ୍ଡ୍ ବି କିଛି ଦରକାର ବି ନାଇଁ।
ଆଚ୍ଛା ଆଚ୍ଛା।
ସେଥେରେ ବି କେୟାର ଛଅ ସାତ ଘଣ୍ଟା ବସିକି କିି କ୍ୟାମେରା ଅନ୍ କରିକି ଦେଖ୍ ଆଉ କିନ୍ତୁ ତାଙ୍କର ପଇସା ଟା ବି ଅଧିକା। ସେ ଲାଇନରେ କର୍ପୋରେଟ ଲାଇନ ନା ପଇସା ଅଧିକା ହେପଟ ଲାଇନ୍।
ଓ ଆଚ୍ଛା ଆଚ୍ଛା।
ତାପରେ ଆବ୍ରୋଡ୍ ଯିବାର ବି ଆଉ ଗୋଟେ ପ୍ଲସ ପଏଣ୍ଟ୍ ହେଲାକି ଆବ୍ରୋଡ୍ ଯିବାରେ ବି ମଜା ମାନେ ଦେଶ ବାହାରେ ଯାଇକି ବୁଲିଆର ମଜା ଗୋଟେ‌।
ହଁ ହଁ ହଁ ଠିକ୍ ଠିକ୍ ଆଚ୍ଛା ଆଚ୍ଛା। ଆଉ ଏ ଯୋଉ ପ୍ଲେସମେଣ୍ଟ୍ ଏକ୍ଜାମ୍ ମାନେ କଣ ପାଇଁ, ଯୋଉ ଜବ ପାଇଁ କା?
ହଁ ହଁ ମାନେ କେତେ କଣ? ନା କେତେ କଣ କିଏ କେତେ ନଲେଜ୍ ଅଛି କଣ ଅଛି ସେଇ ବିଷୟ ଜାଣିବା ପାଇଁ ସ୍କିଲ୍ ଟେଷ୍ଟ୍ ଗୋଟେ ଖାଲି ଆଉ। ଆଉ।
ଓହୋ। ବୋଧେ ଜଲଦି ଏକ୍ଜାମ୍ ସରିଗଲା?
ହଁ ନାଇଁ ଏମ ସି କ୍ୟୁ ଥିଲା ତ ସହଜ ବି ଥିଲା, ଆଜି ଥିଲା ମାନେ କୋଡ୍ ଯାଭା ଗୁଡାକର ଥିଲା ନା, ତ ସହଜ ଥିଲା ମୁଁ ସେଥିପାଇଁ କରିଦେଇଥିଲି ତ, ଅଛି ମତେ ଯାଭାଟା ମତେ ବି ଭଲ୍ ଲାଗେ ମୁଁ ତାକୁ କରିଦବାଟା ବି କମ୍ପ୍ କରିଦେଇଥିଲି ତ ସେଇଟା ମତେ ଭଲ୍ ଲାଗେ ବେଲି ଶୀଘ୍ର ସାରି ଦେଇଥିଲି ଆଉ, ଆଉ ବାକି ଅନଲାଇନ୍ ଏକ୍ଜାମ୍ ତ ଅନଲାଇନ୍ ଏକ୍ଜାମ୍ ତ ଯୋଉଟା ନ ଆସିବ ଚାର୍ଟ ଜିପିଟି ହିଁ ଅଛି।
ଓ ଚାର୍ଟ ଜିପିଟି ମାରିକି ବି ଦେଖିକି ଆନ୍ସର୍ କରିହବ? ମାନେ ସେ
ସେଇଟା ମାନେ, ନାଇଁ ନାଇଁ ଘରେ ବସିକି ମୁଁ କରୁଚି ଘରେ ବସିକି କରୁଚି। ଘରେ ଜାଣି ପାରୁଛ ତ ଘରେ ମାନେ ଏମତିରେ ବି ଘରେ ଥିଲାବେଳେ ବି ଏବେ ବି ଚା ଇଏ ବି କରି ହଉଚି ତ ସେ ଜିନିଷ କ୍ୟାମେରା ଅନ୍ ରହୁଚି କିନ୍ତୁ କ୍ୟାମେରା ଟାକୁ ଫୋନ୍ ଟାକୁ ଏମିତି ଆଙ୍ଗେଲ୍ ରେ ରଖ୍ ଖାହଉଚି କି ଜଣା ବି ପଡୁନି, ତ ଜିନିଷ ହଉଚି ଏୟା ଆଉ। ତ ସେଇଟା ହିଁ ମୁଁ କରିଚି ମାନେ ଦଶଟା କୋଶ୍ଚନି ଆସିଲାନି ତ, ସେ ଦଶଟା ପାଇଁ ମୁଁ ଚାର୍ଟ ଜିପିଟି ୟୁଜ୍ କଲିି। ତ ମାନେ ଯୋଉଟା ମାନେ ଏମତି
ଠିକ୍ ଠାକ୍ ଦେଲା ନାଁ ଭୁଲ୍ ଭାଲ୍ ଆନସାର ଦେଇଦେଲା?
ନାଇଁ ନାଇଁ ଦେଲା ଦେଲା, ଥରେ ଚାର ଜି ପି ଡି ଚେକ୍ କଲି, ଚାର ଜି ପି ଡି ନେଇକି ଋଋ ତାକୁ ଚେକ୍ କରେଇଲି ଠିକ ହେଲା କି ନାଇଁ ତ ତାପରେ ବ୍ଲକ ହେଲା ତାପରେ ମୁଁ ସବମିଟ କରି ଚାଲିଛି।
ହହ ଯା ହଉ ଭଲ ହେଲା। ତ ଏଟା କେତେ ମାର୍କର ଏକ୍ଜାମ ଥିଲା?
ଆଛା ଆଛା।
ଏଇଟି ପର୍ସେଣ୍ଟ ଏଇଟି
ଅ ହଁ। ହଁ ଅ।
ଆପଣଙ୍କର କଣ ପ୍ଲସ୍ ଥ୍ରୀ? ହଁ ହଁ ଖାଇବସିଛି। ଆଜି ସାଧା ହେଇଥିଲା, ଶନିବାର ଥିଲା ତ, ସାଧା କରିଥିଲେ।
ହଁ ସାଧା ମାନେ ହଜମ ହେଲା ତ, ନା ହେଲାନି?
ନା ନା ନା ନା ହେଇଯିବ ହେଇଯିବ, ସାଧା ହେଇଯିବ ସାଧାରେ କଣ ନା ପନିର କରିଦେଇଥିଲୁ, ଚିପ୍ସ କରିଦେଇଥିଲୁ। ଭାତ, ଡାଲି ଆଉ, ଆଉ କିଛି ନାହିଁ ଆଉ
ଆଛା ଆଛା।
ତାପରେ ସାଙ୍ଗସଥି ସେଠି ବସିିଗଲା ବେଳେ, ଖାଇକି ଗପି ଗପି ଖାଇ ଦଉଛନ୍ତି। ସେ କିଛି ଖରାପ ବି ହେଇଥିଲେ ବି ଖ ଆରାମ ସେ ହେଇଯାଉଛି।
ଆଛା ଆଛା ମାନେ ଅବିକା ତମେ ହଷ୍ଟେଲ ରେ ଅଛ, ନା ଘରେ?
ନାଇଁ ନାଇଁ ମୁଁ ଏବେ ମେସ୍ ରେ ଅଛି।
ହଁ ମେସ୍ ଆଛା ଆଛା।
ଆଜ୍ଞା, ମେସରେ ଅଛି।
ହ ହୋ ଭଲ ହେଲା। ଆଟ୍ ଲିଷ୍ଟ ରୋଷେଇ ତ ଜାଣି ଯାଇଛ ମାନେ କିଛି ପ୍ରୋବ୍ଲେମ ହବନି ଯୋଉଠି ବି ରହିଲେ।
ହଁ
ଭଲ
ହ ସେଇଟା କଥା ତାପରେ ଆପଣ କଣ ପ୍ଲସ୍ ଥ୍ରୀ କରିଥିଲେ ପା?
ହଁ ହଁ
ଦଶ କୁଣ ମନସ
ବଟନି
ଆ ବହୁତ ହାର୍ଡ ଲାଗେ ଯେତେବେଳେ ବାହାର
ନାନା ମାନେ ହାର୍ଡ କିନ୍ତୁ ସେ ଜିନିଷ ଟା ବୁଝିଗଲେ ଇଜି ଯେମତିକ ତ କମ୍ପ୍ୟୁଟର ସାଇନ୍ସ ମୋ ମୋପାଇଁ ହାର୍ଡ ତମ ପାଇଁ ଇଜି ସେଇଭଳିଆ।
ମୁଁ ସେଥିପାଇଁ ପ୍ଲସ ଟୁ ରେ ବାୟୋଲୋଜି ରଖିଲି ନାହିଁ ଡର ଲାଗିଲା ଟୋଟାଲ ଆଇଟି ରଖି ପଢୁଥିଲି।
ହଁ ମୋର କିନ୍ତୁ ପ୍ଲସ୍ ଟୁରେ ବାୟୋ ଆଉ ଆଇ ଟି ଥିଲା ମ୍ୟାଥ ନଥିଲା।
ନାଇଁ ମୁଁ ମ୍ୟାଥ ଆଇଟି ରଖଥିଲି।
ମ୍ୟାଥ ତ ମ୍ୟାଥ ଆଉ ଫିଜିକ୍ସ ତ ବହୁତ ହି ବେକାର ସବଜେକ୍ଟ ମୋ ପାଇଁ।
ଆମ ସେଇଟାପ ଟ ସେଇ ଫିଜିକସ ସମ ଏ ତ ଗେମ୍ ବି ଯାହାବି ଡେଭଲପ୍ କରିବୁ ତା ଦେହରେ ଫିଜିକ୍ସ ର ବି କିଛି ଜିନିଷ ଥିବା ଦରକାର। ନହେଲେ ଗେମ କିଛି ଡେଭ୍ଲପ ହେଇଯିବ। ଆପେ ତଳକୁ ଗଡିଛିବ କିନ୍ତୁ ଗ୍ରାମୀଣରେ ଯାଉଛି ହାପେଣ୍ଟ ଉପରକୁ ଯାଉଥିବ। ଫିଜିକ୍ସ ସାଇଟ ନଥିବ ତ। ସେଇଥିପାଇଁ ସେଇଥି ପାଇଁ ଫିଜିକ୍ସ
ମାନେ ଫିଜିକ୍ସ ତାହଲେ ତମର ଭଲ ଭଲ ହୁଏ।
ହଁ ଫିଜିକ୍ସ।
ଜା ହଉ ଭଲ ହେଲା ମାନେ ଏତେ ଜିନିଷ ଭଲ ହଉଚି ତ ଗୁଡ।
ଏଇ ଠୁ। ବେସିକାଲି ଯେତେବେଳେ ପଢା ଟାଇମ୍ ଯେତେବେଳେ ଏଗଜାମ୍ ଟାଇମ୍ ଆସେ ମୁଁ ସେତେବେଳେ ପଢ଼ିବି ତାପରେ ଯାଇ କ୍ଲାସ୍ ସେତିକିଟା ଶୁଣିଲି ଭଲ ଆଉ ଯଉ କ୍ଲାସ ଟା ମତେ ବୋରିଂ ଲାଗିବ ପଛପଟେ ବ୍ୟାକ ବେଞ୍ଚେ ରେ ବସିକି ଇଏ କରିବି।
ହଁ ସେଇଟା ତ ସମସ୍ତେ ମାନେ ଆମର ବି ସେମିତି ମତଲବ ସେମଷ୍ଟର୍ ଆସିବା ଟାଇମ୍ ରେ ମୁଁ ବସ୍ ଗୋଟେ ଦିନ୍ ରା ତି ପୂର୍ବରୁ କୋଶ୍ଚଚୀନ୍ ସବୁ ଡିସାଇଡ୍ କରିଦିଏ କୋଉଟା ଲଙ୍ଗ କୋଶ୍ଚଚୀନ୍ କୋଉଟା ସର୍ଟ ନୋଟ୍ ତାପରେ ନୋଟସ୍ ପ୍ରିପେୟାର୍ କରିଦିଏ ତାପରେ ଯାଇକି ଏକ୍ସଜାମ୍ ଦେଇକି ଆସିଯାଏ ଆଉ।
ସେଇ ଆପ୍ ତ ବାକି ବାକି ଅଲଗା ଟାଇମ୍ ରେ ମୁଁ ଗଲି ମୋର ଭିଡିଓ ବନେଇଲି ଇଏ କଲି। ତ ସେଥିପାଇଁ ମତେ ହଁ ପଢାପଢି କରିବାକୁ ଏତେ ଟାଇମ୍ ହୁଏ ନା। ଯେତିକି ଟାଇମ୍ କଲେଜରେ ଶୁଣିଥିବି ସେତିକି ଟାଇମ୍ ଶୁଣିଥିବି ତ ବାକି ଯେତେବେଳେ ଦରକାର ହବ ଏଗଜାମ୍ ଟାଇମ୍ ରେ ପାଞ୍ଚ ଛଅ ଦିନ ପୂର୍ବରୁ ଲାଗିଯିବ ବସି ପଢାପଢି ପାଇଁ। ସେଇ ଟାଇମ୍ ରେ ବୁଲାବୁଲି ସବୁ କାମ ବନ୍ଦ ହେଇଯିବ ତ ଯେତିକି ଟାଇମ୍ ପଢିବି ଭଲକିରି ମନ ଦେଇକି ପଢଦେବି ତାପରେ ସଇଲା ବୁଲିବି।
ହଁ ଭଲ ଠିକ୍। ଏଗ୍ଜାମ୍ ଟାଇମ୍ ଟା ବହୁତ୍ ଷ୍ଟ୍ରେସ ଲାଗୁଥିବ ମାନେ ଲାଗୁଥିବ ଆରେ ୟାର ଏଇ ଟାଇମ୍ ଟା କେତେବେଳେ ସରିବ ମୁଁ ଭିଡ଼ିଓ ବନେଇବାକୁ ଯିବି।
ହଁ ବିଶ୍ବସ କର ମୁଁ ବୁଲିବା ଛଡା ମୁଁ ବାଇକ୍ ଛଡା ମୁଁ ଛାଡିକି ଆଉ କିଛି କରିହଉନି। କାହିଁ ନା ଯୋଉ ଦିନ ଏଗ୍ଜାମ୍ ସରିବ ମୁଁ ସେଇ ଦିନ ରାତା ରାତି କଟିବି କାହିଁକି ନା ପାଞ୍ଚଟା ବେଳୁ ଆମର ତିନି ଘଣ୍ଟା ଏଗ୍ଜାମ୍ ଏଇଟା ଦୁଇଟା ରୁ ଷ୍ଟାର୍ଟ କରି କୋଉ ଦିନ କେତେବେଳେ ଦଶଟାରୁ ବି ଷ୍ଟାର୍ଟ କରିନ୍ତି କେତେବେଳେ ତ ଦିଟା ରୁ ବି ଷ୍ଟାର୍ଟ କରନ୍ତି ଶୋ ସେ ଦିନି ତ ଯୋଉ ଦିନ ଦିଟା ଯେତେବେଳେ ଆରମ୍ଭ ହବ ପାଞ୍ଚଟା ଏକ୍ସାମ ହବ ଯୋଉଦିନ ଲାଷ୍ଟ ଏଗ୍ଜାମ୍ ଥିବ ସେଇଦିନ ସରିବ ଆସିବି ରୁମ୍ କୁ ତାପରେ ବ୍ୟାଗ୍ ପକେଇବି ୟୁନିଫର୍ମ ବି ଚେଞ୍ଜ କରିନଥିବି ସିଧା ହେଲମେଟ୍ ଧରିବି ଯିବି ପଳେଇବି ରାତି ଦଶଟା ବେଳକୁ ଆସିବି ସବୁ ସାଙ୍ଗ ମୋର ଯେତିକି ସାଙ୍ଗ ଅଛନ୍ତି। ସମସ୍ତେ ପଳେଇଚୁ ତେ ଆସିବୁ ରାତିକି ବାହାରୁ ଯଦି କିଛି ଖାଇକି ଆସିଥିବୁ ଖାଇକି ଆସିଥିବୁ ତ ତାଙ୍କ ରୋଷେଇ କରିବାକୁ ଇଚ୍ଛା ବି ହବନି ତ ସେଠୁ ବାହାରେ ଖାଇଦେଇକି ପଳେଇ ଆସିବୁ।
ଆଚ୍ଛା ଆଚ୍ଛା। ମାନେ ଭିଡିଓଜରେ କେତେ କଣ ଲାଇକ୍ସ ଗଲାଣି ସବୁ?
ବେଶିକାଲି ଏବେ ଫୋଲୋର୍ସ ଅଛନ୍ତି ସେଭେଣ୍ଟିନ୍ କେ ଅଛନ୍ତି।
ହଁ।
ତ ଆଉ ଲାଇକ୍ ହାଇଏଷ୍ଟ ଯାଇଚି ଭ୍ୟୁ ମୋର ଏଇଟ୍ ମିଲିଅନ ଗୋଟେ ପୁରୀ ଟାଇମ୍ ରେ ଏଇ ପୁରୀ ହୋଲି ଟାଇମ୍ ରେ ଗୋଟେ ଭିଡିଓ କରିଥିଲି। ହଁ ତ ପୁରା ମନ୍ଦିର ପାଖରୁ ଟୋଟାଲି। ତ ସେଇଟା ଯାଇଥିଲା ଏଇଟ୍ ମିଲିଅନ୍ ହୋଲି ଟାଇମ୍ ରେ ଆଉ ଟୋ ଟାଲି ଏମିତି ଅଛି ଏବେ ପୁରା ଡ୍ୟାସ ବୋର୍ଡ ପୁରା ଗ୍ରୋ ଅଛି ଏବେ ଫୋର ମିଲିୟନ ପାଖାପାଖି ଅଛି ଆଉ ଏରିଚ୍ ଅଛି ଏବେ
ହୁଁ ତାହେଲେ ଭଲ
ମୁଁ ଫାଷ୍ଟ୍ ଏକ୍ସପେକ୍ଟ କରିକି କିଛି ଷ୍ଟାର୍ଟ କରିନଥିଲି ସେମିତି ଗୋଟେ କ୍ରାଫ୍ଟ ଖୋଲିଦେଇଥିଲି ତ ଦେଖାଯାଉ କେତେ କଣ ଯାଉଛି ସରି ତ ବଡ଼ ଗ୍ରୁପ ତାପରେ ଇଣ୍ଟରେଷ୍ଟ ଆସିଗଲା ଜିନିଷ ଉପରେ
ଆଚ୍ଛା ଆଚ୍ଛା ମାନେ ଏମିତି ପୁରା ଷ୍ଟାର୍ଟ ହିଁ କରିଥିଲ ଆଉ
ହଁ ହଁ
ଆଚ୍ଛା ହଉ ହଉ ତାହେଲେ ଠିକ ଅଛି।
ଏ ଟାଇମ ତ ହେଇଗଲାଣି
ହଁ ହଁ ହଁ ହଁ ହଁ